ହ୍ୟାଲୋ। କଣ କରୁଚନ୍ତି?
ଏମିତି ବସିଚି ଆଉ
ଆଛା ଭଲ ଅଛନ୍ତି?
ହଁ ଭଲ ଅଛି।
ଆଉ ଖାଇସାରିଲେଣି?
ହଁ ଖାଇସାରିଲିଣି।
ତ ଆମେ ଆମ ଟପିକ୍ ଉପରକୁ ଯିବା
ହଁ।
ତ ତମକୁ କୁଆଡେ ଯିବାକୁ ମାନେ ବୁଲିବାକୁ ଭଲ ଲାଗେ?
ହଁ ଏମିତିରେ ତ ସବୁ ଜାଗା ବୁଲିବାକୁ ଭଲ ଲାଗେ କିନ୍ତୁ ମୋର ଗୋଟେ ଡ୍ରିମ ପ୍ଲେସ୍ ଅଛି କେଦାରନାଥ।
ଆଛା ଆଛା କେବେ ଯାଇଛନ୍ତି ନା ନାଇଁ?
ନାଇଁ କେବେ ଯାଇନି ଯିବା ପାଇଁ ବହୁତ ଇଛା ଅଛି।
ହଁ ହଁ।
ହୁଁ ତମର କୁଆଡେ ଯିବା ପାଇଁ ଇ ହଁ। କେଦାରନାଥ ଯିବା ପାଇଁ ମାନେ ସେ କହନ୍ତିନି କେଦାରନାଥ ଥିଲେ ଭଗବାନର ଇଛା ଥିବା ଦରକାର ଭଗବାନ ଯେବେ ଡାକି ଆମେ ତାଙ୍କ ପାଖକୁ ଯାଇପାରୁ ତ କେଦାରନାଥ ଯିବା ପାଇଁ ଯେବେ ଭ ଯିବାର ଇଛା ହବ ଯିବା ଯେବେ ସେ କହନ୍ତିନି ଡୋରି ଲାଗିଲେ ଡାକିବେ ଯେବେ ଆମେ ଯିବୁ ବାକି ଯିବା ପାଇଁ ଇଚ୍ଛା ଅଛି ତ କେବେ ନା କେବେ ଯେମିତି ହେଲେ ଯିବୁ ଆମ ଆଡୁ ଟ୍ରାଏ କରିବୁ ତା ସହିତ ଭଗବାନ ବି ଯଦି ଭଗବାନଙ୍କ ଇଚ୍ଛା ନଥିବ ଆମ ପାଖରେ ପଇସା ଥିଲେ କି ଯିବା ପାଇଁ ଯେତେ ଯେତେ ଇଛା ଥିଲେ ବି ଆମେ ଜା ପାରିବୁନୁ ତ ଇଛା ଅଛି ଯିବା ପାଇଁ ଭଗବାନ ପ୍ରେ କରୁଚି ଯଦି ଜଲ୍ଦି ହବ ସେ ଜଲ୍ଦି ଡକେଇ ଦିଅନ୍ତୁ। ତ ମାନେ ସମସ୍ତଙ୍କ ଲାଇଫ ରେ ଥାଏ ନା କେ ଇଠିକି ସେଇଠିକି ଯିବା ପାଇଁ ତ ମୋ ଲାଇଫ ରେ ବି ସେମିତି ଯିବା ପାଇଁ ଇଚ୍ଛା ଅଛି ଯଉଟା ହଉଛି କେଦାରନାଥ। ମାନେ କେଦାରନାଥ ବୁଲିବାକୁ ଗଲେ କାଶ୍ମୀର ଜାଗା ନା ମାନେ ସେଠି ବରଫ ପଡୁଚି କେଦାରନାଥ ମାନେ ଏଇ ଛଅ ମାସକୁୁ ଥରେ ସେଠି ଦ୍ଵାର ଖୋଲେ ଆଉ ବାକି କି ମାସରେ ଥଣ୍ଡା ଏ ଏତେ ଅତ୍ୟଧିକ ଥଣ୍ଡା ଯୋଗୁ ଦ୍ୱାର ପଡିକି ରହେ ତ ଛଅ ମାସ ସରେ ହିଁ ଦର୍ଶନ କରିହବ ଯେ ଥମ ସମାସ କ ଯୋଉ ଖୋଲା ହୋଇଥାଏ ସେତିକି ମଧ୍ୟ ଦର୍ଶନ ପାଇପାରିବ ବାବାଙ୍କର ତ ବହୁତ ଭିଡ ହେଇଥାଏ ସେଠି ଏବଂ ମାନେ କାଶ୍ମୀର ପରିକା ଫିଲ୍ ହୁଏ କାରଣ ସେଠି ଅ ବରଫ ମାନେ ଅଛି ବୋହୁ ପର୍ବତ ଉପରେ ମାନେ ହିମାଳୟ ଉପରେ ମହାଦେବଙ୍କ ମନ୍ଦିର ରହିଚି। ତ ସେ ଏବେ ବି କଉଥିରେ ଦେଖିଲେ ମାନେ ଅଲ ମାନେ ଇନଷ୍ଟା ଆ କୋଉଠି ଦେଖିଲେ କି ପିକଚର ଏ କେଦାରନାଥ ର ମାନେ ସ ମାନେ ଯେତେ ଥର ଦେଖିଲେ ବି ସେଥର ଦେଖିବାକୁ ଇଚ୍ଛା ହୁଏ କେତେବେଳେ ଯିବୁ କାସ୍ ଡାକନ୍ତେ ଭଗବାନ ଆମକୁ ତ କେଦାରନାଥ ଯିବା ପାଇଁ ଏମିତି ମାନେ ଯେତେବେଳେ ବି କେଦାରନାଥ କଥା ଉଠେ ତ ଇମୋସନାଲ ହେଇଯାଏ କେତେବେଳେ ଯିବୁ କେତେବେଳେ ଯିବୁ କାରଣ ମୁଁ ବେଶୀ ମାନେ ନା ଭୋଳ ବାବାକୁ ବେଶୀ ମାନେ ତ କେଦାରନାଥାଏ ଯିବା ଯିବା ପାଇଁ ବେଶୀ ଇଚ୍ଛା ଅଛି।
ବହୁତ ଇଚ୍ଛା ହେଇଯାଇଚି।
ହଁ ତ ଆପଣ କୋଉଠି ଯିବା ପାଇଁ ଇଚ୍ଛା ଅଛି?
ମୋର ଲାଦାଖ।
ଲାଦାଖ।
ହୁଁ ଲାଦାଖ ଯିବାକୁ ମୋର ଇଚ୍ଛା ଅଛି ସେଇଟା ସକ୍ସେସ ହେଲା ପରେ ଜଣା ପଡିବ।
ତ ସେ ଜାଗାରେ କଣ ଅଛି?
ଲାଦାଖ ରେ ମାନେ ଏମିତି ବରଫ ପଡେ ତାପରେ ଲାଦାଖ ଟା ମାନେ ଗୋଟେ ଲକ୍ଜାରୀ ପ୍ଲେସ ଟା। ମସ୍ତ ଲାଗେ। ଆ ମୋତେ ମାନେ ଟ୍ରିପ୍ କରିବାକୁ ବହୁତ ଇଚ୍ଛା ମୁଁ ବି ଟ୍ରିପ୍ କରିଛି। ମତେ ମାନେ ଏମିତି ନାଇଁ ମାନେ ଗାଁ ଗହଳି ମାନେ ସମସ୍ତେ ମନା କରନ୍ତି ଫାମପୋର୍ଟ ଦିଅନ୍ତିି ଏଠିକି ଯାଆନି ସେଠି ଯାଆନି ଏଟା କରନି ସେଟା କରନି କିନ୍ତୁ ମୋର କେବେ ସେମି କିଛି ପ୍ରୋବ୍ଲେ ହେଇନି ମୁଁ ଯଦି ଘରେ ଥରେ କହିବି। ତ ମତେ କହିବି ଯାଉନୁ ଯାହା ତୋ ଇଛା ତୁ ଯାହା କରୁଛୁ କରେ? ଡାଇରେକ୍ଟର ମୋତେ ଏମିତି ହିଁ ସପୋର୍ଟ କରିଦିଅନ୍ତି। ସେଥିପାଇଁ କୋଉଠି ବୁଲିବାକୁ ଯିବାକୁ ମୋର କିଛି ଅବଜେକ୍ସନ ନାହିଁ ଆଉ ବାକି ଯଦି ମୁଁ କୋଉଠି ବୁଲିବାକୁ ପସନ୍ଦ କରିବି ବୋଲି। ସବୁ ବିଚ ଯଉ ବିଚ ଗୁଡାକ ଅଛି ସେଇଠି ମତେ ବେଶୀ ଶାନ୍ତି ଲାଗେ।
ଆଚ୍ଛା।
ବିଚ ଏରିଆରେ ଆଉ କିଛି ନାହିଁ ଆଉ ବିଚ ହିଁ ମତେ ଭଲ ଲାଗେ ବହୁତ ଭଲ ଲାଗେ।
ହଁ କେବେ ଟେନଥ ଏ ଯାଇଛନ୍ତି ସାଙ୍ଗ ମାନଙ୍କ ସହିତ କୁଆଡେ?
ହଁ ଟେନ୍ଥ ନାହିଁ ମୁଁ ନାଇନ୍ଥରେ ଯାଇଥିଲି ଭୁବନେଶ୍ୱଵର ସେଇଟା ଆମର ଥିଲା କୋଚିଂରେ ଟ୍ରିପ୍ ଥିଲା ଭୁବନେଶ୍୍ୱରର ଯେଉ ଖଣ୍ଡଗିରି ଉଦୟଗିରି। ଆଉ ଧଉଳି ହଁ ନନ୍ଦ କାନନ ନନ୍ଦନକାନନ ନୁହେଁ ତ। ଆମର ପଳେଇଥିଲା ପୁରା ଗୋଟେ ଦିନ ପଳେଇଥିଲା। ଆମେ ଆହୁରି। ବି ବୁଲି ପାରିଲୁନି ଆଉ ଇସ୍କନ୍ ଯାଇଥିଲି। ହ ଏମିତି ଯାଇଥିଲି। ମାନେ କୋଚିଂରେ ନେଇଥିଲେ ଆଉ ସ୍କୁଲ ଟ୍ରିପ୍ ତ ଆମର କ୍ଲୋଜ୍ ହେଇଯାଇଥିଲା ବନ୍ଦ ହେଇଯାଇଥିଲା ନେଇନଥିଲେ। କଲେଜରେ ମୁଁ ଯାଇଚି।
କଲେଜ ରେ କୁଆଡେ ଯାଇଥିଲେ?
କଲେଜ ଯାଇଥିଲି ବାଲେଶର ଯାଇଥିଲି ସମ୍ବଲପୁର ଯାଇଥିଲି ମୋର ଫାଷ୍ଟ ଇୟରରେ ମୁଁ ଯାଇଥିଲି ସମ୍ବଲପୁର।
ସମ୍ବଲପୁରରେ ସମ୍ବଲପୁରରେ କଣ ଫେମସ?
ସମ୍ବଲପୁରୀ ସମ୍ବଲପୁରୀ ଲୁଗା ଆଉ ସମ୍ବଲଲାଇ ମନ୍ଦିର ମା ସମଲ ଲାଇ ମନ୍ଦିର ଭଲ ଲାଗେ ଆଉ ମତେ ସମ୍ବଲପୁର ଭଲ ଲାଗିଲା ଆଉ ତାର ପରିବେଶ ବି ଭଲ ଲାଗିଲା ଆଉ କଣ ଆଉ ହୀରାକୁଦୁ ଡ୍ୟାମ୍ ଅଛି ସମ୍ବଲପୁରରେ। ଏମିତି ଆଉ। ମା ସମଲେଇଙ୍କୁ ତାପରେ ସେଠି ସମ୍ବଲପୁରରେ ମାନେ ସମ୍ବଲପୁର ଲୋକମାନେ ଜାଣିଛ ନା ମା ସମଲେଇଙ୍କୁ ମାନେ ମାନେ ପୂଜା କରନ୍ତି ବହୁତ ଭଲ ଭାବେ ଆଉ ଘଟଗାଁ ତାରିଣୀ ଅଛି ଘଟେଶ୍ଵରୀ ଘଟଗାଁ ତାରିଣୀ ଘଂଟେଶ୍ୱରୀ ସେଇଟା କହୁଛି। ହୁଚନ୍ତି। ହେଲା ସେଇଟା ଗୋଟେ ଶକ୍ତିପୀଠ ଯୋଘଣ୍ଟାରେ ଦେବି ଦାଙ୍ଗେ ହେଲା।
କୁହନ୍ତି କୁଆଡେ ସମ୍ବଲପୁର ଲୋକ ଲୋକମାନେ ବହୁତ ଇନୋସେଣ୍ଟ ହେଇଥାନ୍ତି।
ହଁ ଇନୋସେଣ୍ଟ ତ ରୁହନ୍ତି କିନ୍ତୁ ସମସ୍ତେ ନଥାନ୍ତି
ହୁ
ଆଉ ପୁରୀ କେବେ ଯାଇଚ?
ସେ ଯୋଉ ଘଟେଶ୍ୱରୀ ଏ ମାଙ୍କ ପାଖ ପାଖେ ସମସ୍ତେ ଘଣ୍ଟେ ମାନେ ବେଲ ଯୋଉ ଦାନ କରନ୍ତି ମାନେ ଦିଅନ୍ତି ସେ ଘଣ୍ଟ ଗାଁ ଆଉ ସେଠି ହଁ ଘଣ୍ଟ ଦାନ କରନ୍ତି। ସେଠି ମହାନଦୀ ଆଉ ହୀରାକୁଦ ଡ୍ୟାମ ପାଖରେ ଅଛି ସମଲେଇ ମନ୍ଦିର। ହେଲା ଆଉ ମାନେ ତାର ପା ପାହାଡ ପର୍ବତ ସବୁ ଦେଖିଲେ ମାନେ ବହୁତ ବଢିଆ ଲାଗେ ଆଉ ସେଠି ଗୋଟେ ମାନେ ନଦୀ ଯାଇଛି
ଆଛା।
ଅ ସେ ଯୋଉ ସମଲେଇ ମାଙ୍କୁ ସେ ନଦୀର ମାନେ ଦେବୀ ବୋଲି ସମସ୍ତେ ମାନନ୍ତି ସେଇଠି ହେଲା, ଯେତେବେଳେ ନୌକା ଚାଳକ ମାନେ କଣ କରନ୍ତି ପୁରୁଣା ମାନେ ଆଗ କାଳେ ଯେତେବେଳେ ଥିଲେ ତାଙ୍କେ ସେଇଠି ଘଣ୍ଟ ଦେଇକିରି କହୁଥିଲେ ଯେ ମା ଆମକୁ ଘଣ୍ଟ ଘୋଡେଇକି ରଖ। ରଖନ୍ତୁ ବୋଲି। ଆମେ ଯେତିକି ଶୁଣିବାକୁ ପାଇଛୁ ହେଲା ଆଉ ମାନେ ଭଲ ଲାଗେ ସମଲେଇର ମାନେ ସେ ଘ ଯୋଉ ଘଣ୍ଟ ଦେବୀ ଯୋଉ ମନ୍ଦିର ଅଛି ସେଇଠି କଣ କରାଯାଇଏ ଜାଣିଛ ନା ଏତେ ଘଣ୍ଟ ଅଛି ଯେ ତମକୁ ଦେଖିଲେ ବି ମାନେ ବହୁତ ମାନେ ଖୁସି ଲାଗିବ ଆଉ ନବରାତ୍ରି ଦୀପାବଳି ଆଉ ଯେତିକି ମେଳା ପୂଜା ପର୍ବ ସେଇଠି ପାଳନ କରାଯାଏ। ହେଲା ସେଠି ଗୋଟେ ଗଛ ସେଟି ଘଣ୍ଟ ଯାକ ଆଉ ଦେଉଳ ଚାରିପଟେ ସବୁଆଡେ ଝୁଲୁଛି ଘଣ୍ଟ ହେଲା ଆଉ ଯେତେବେଳେ ସୂର୍ଯ୍ୟାସ୍ତ ସମୟ ହୁଏ ମାନେ ସେତେବେଳେ କଣ ହଉଛି ବେଶୀ ଭିଡ ହୁଅନ୍ତି କଣ ଗୋଟେ କହୁଥିଲେ ପୁରୀ ପୁରୀ ମୋର ତ କେବେ ଡୋରି ଲାଗେ ଗିନି ଜନ୍ମ ରୁ ମୁଁ କେବେ ବି ଆଜି ପର୍ଯ୍ୟନ୍ତ ପୁରୀ ନା ନା ମୁଁ କେବେ ବି ବୁଲି ଯାଇନି ମୁଁ ଚାରିଆଡ଼େ ବୁଲୁଛି କିନ୍ତୁ ପୁରୀ କେବେ ଯାଇନି।
ଯିବା ପାଇଁ ଇଚ୍ଛା ହେଇଛି କି ନାଇଁ
ଇଚ୍ଛା ହେଇଛି ମାନେ ଯେହେତୁ ଆମ ବାବା କଣ କରିଥିଲେ ସେ ସେତେବେଳେ ମାନେ ଗାଡି ଚଲେଇ ଯୋଉ କହୁନାହାଁନ୍ତି ଯଦି ମିସ୍ତ୍ରୀ ମିସ୍ତ୍ରୀର ମିସ୍ତ୍ରୀର ଘର ଟା କଣ ହେଇଥିବ ଭାଙ୍ଗିକି ପଡିଥିବ। ହେଲା ଯଦି ଜଣେ ଡ୍ରାଇଭ ଭିଂ କରୁଚି ତ ସେ ଚାରିଆଡେ ବୁଲିଥିବ କିନ୍ତୁ ତାଙ୍କ ପିଲାମାନେ କୁଆଡେ ମାନେ ବୁଲିଥିବେ ମାନେ ମେନ୍ ମେନ୍ ଟାଇମକୁ ଯାଇ ନଥିବେ ଗାଡି ଚଲା ଜାଣି ନଥିବେ ଡ୍ରାଇଭରର ପିଲାମାନେ ଗାଡି ଚଲା ଜାଣି ନଥିବେ ଆଉ ଯେମିତି ଟିଚର ଟିଚର ର ପିଲାମାନେ ପଢା ଜାଣି ନଥିବେ ସେଇ ଟାଇପ ର ଆଉ।
ହଁ।
ହଁ ଆଉ କଣ ବୁଲିବାକୁ ତ ବହୁତ କିଛି ଅଛି ମାନେ ଆମେ ମେନ୍ ମେନ ପଏଣ୍ଟ୍ ଯାହାକୁ ଆମେ ବୁଲି ପାରୁନେ ମାନେ ବା ବାହାରକୁ ଯାଉଚେ କିନ୍ତୁ ଦରକାର ଠୁ ଅଧିକ ବାହାରକୁ ଯାଉଚେ କିନ୍ତୁ ପାଖରେ ଥିବା ଜାଗାକୁ ଆମେ କେବେ ବୁଲି ପାରୁନେ।
ହୁଁ ସେଇ କହନ୍ତି ନା ଜଗାର ଡୋରି ଲାଗିଲେ ହିଁ ତମେ ଯାଇପାରିବ ଏମିତି କିି କିଛି ଲୋକ ଅଛନ୍ତି ଜଗନ୍ନାଥ ମାନେ ପୁରୀ ଯାଆନ୍ତି କିନ୍ତୁ ଜଗାକୁ ଦର୍ଶନ କରିପାରନ୍ତିନି କାରଣ ଜଗାର ଦର୍ଶନ ପାଇଁ ଭାଗ୍ୟ ଥିବା ଦରକାର ଆଉ
ମୁଁ ବେଳେବେଳେ ଭାବେ ଏମିତି ଘରେ ବି କୁହେ ମୁଁ କହିବି ବାବା କଣ ଆମର ଡୋରି ମୋର କଣ ଡୋରି ଲାଗିନି ତମେ ସମସ୍ତେ ଯାଇକି ପୁରୀ ପଳେଇ ଆସିଲଣି ମତେ ନେଇନ କହିଲି କି ବାବା କହିବେ ଆମର ଯିବା ମୁଁ ବେଳେ ବେଳେ ଭାବେ ମୁଁ କେମତି କି ପାପ କରିଛି ଯେ ମୁଁ ପୁରୀ ହେଲେ ଦର୍ଶନ ମାନେ ଜଗାକୁ ଯାଇକି ଦର୍ଶନ କରି ପାରୁନି।
ପୁରୀ ଦର୍ଶନ କରିବା ପାଇଁ ହେଲେ ଉଁ ଜଗାର ଡୋରି ଲାଗିବା ପାଇଁ ତ ପଡିବ ଯେତେବେଳେ ମାନେ ଠିକ ଟାଇମ ଆସିବ ଜଗା
ହଁ କିନ୍ତୁ ମୁଁ ପୁରୀ ସିନା ଯାଇନି କିନ୍ତୁ ଆମର ଏଇ ପାଖରେ ଗୋଟେ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ମୁଁ ସେଠିକି ଯାଏ। ଆଉ ସେଠି ବି ମତେ ବହୁତ ଶାନ୍ତି ଲାଗେ। ଖଲ୍ଲିକୋଟ।
ଅ ଖଲ୍ଲିକୋଟରେ ବି ତ ଆମ ଜଗନ୍ନାଥ ମନ୍ଦିର ଅଛି କିନ୍ତୁ ଅ ପୁରୀ ଜଗନ୍ନାଥ ପରିକା ସିଏ ବି ଜଗନ୍ନାଥ ମନ୍ଦିର
ଏଜାକ୍ଟଲି ଆ ସମସ୍ତେ କୁହନ୍ତି ଯେ ମାନେ ପୁରୀରେ ମନ୍ଦି ମନ୍ଦିର ଯୋଉ ଟାଇପ ର ହେଇଛି ଆମର ଏଇ ଖଲ୍ଲିକୋଟ ରେ ବି ସେଇ ଟାଇପ ର ମନ୍ଦିର ହେଇଛି କିନ୍ତୁ ଏତିକି ଫରକ ଅଛି ଯେ ସେଇଟା ମାନେ ବହୁତ ବଡ଼ ଏ ଟିକେ ମାନେ ଏଇଟା ଛୋଟ ମାନେ ସେଇ ଟାଇପ ର ଦେଖିବାକୁ ଗଲେ ସେମ୍ ସେମ ଲାଗନ୍ତି। କୁହନ୍ତି ସବୁ।
ସେ ଜଗା ଖଲ୍ଲିକୋଟ ହୁଅନ୍ତୁ କି ପୁରୀର ହୁଅନ୍ତୁ ସେଇ ଗୋଟେ ନା ଖାଲି ବାସ୍ ପୁରୀ ଯିବା କଥା
ହଉ ମ୍ୟାଡ଼ାମ ଆମର ଟାଇମ ଅଫ୍ ହେଲାଣି ରଖୁଛି।
ହଁ
ହେଲା ପରା ଏବେ